ହଁ ଶୁଭ ସନ୍ଧ୍ୟା ଖୁସି, କଣ କରୁଛୁ?
ଏଇ ଏମିତି ଥିଲି ଆଉ ତୁ
ଉପରେ ଆସି ପବନ ଖାଉଥିଲି ରେ, ଆଉ ତୋର କଣ କେମିତି ସବୁ, ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ବହୁତ ଭଲ ଅଛି, ମା ତ ଦେହ ଖରାପ ଅଛି, ଆଉ ବାପା ଦୋକାନରେ ଅଛନ୍ତି। ଆଉ ତମ ଘରେ ମଉସା ମାଉସୀ କଣ କରୁଛନ୍ତି?
ହଁ ସମସ୍ତେ ବହୁତ ବଢିଆ ଅଛନ୍ତି, ସମସ୍ତେ ଭଲ ଅଛନ୍ତି ଖାଇଲୁଣି କି ନାହିଁ?
ନାଇଁ ରେ ଖାଇନି, ଏବେ ଖାଇଥାନ୍ତି ଆଉ ତୁ?
ମୁଁ ବି ଖାଇନି, ରୋଷେଇ ହେଇସାରିଛି, ଖାଇନି ଖାଇବି ଆଉ ଟିକେ ପ ରେ କଣ ରୋଷେଇ ଆଜି?
ରେ ରୁଟି ଭଜା ଆଉ ତମ ଘରେ?
ଆମର ବି ପୁରୀ, ଉପମା, ତରକାରୀ ହେଇଛି ଆଜି।
ତ ଭଉଣୀର କେମିତି ପଢା ପଢି ଚାଲିଛି?
ହଁ ସବୁ ଠିକ ଠାକ, ଆଚ୍ଛା ତୁ ବି ମାନେ ଫାଙ୍କା ଅଛୁ ନା ବ୍ୟସ୍ତ ରହୁଛୁ?
ନାଇଁ ନାଇଁ, ଏଇ ଦି ତିନି ଦିନ ହେଲାଣି ବହୁତ ବ୍ୟସ୍ତ ଥିଲି କିନ୍ତୁ ଆଜି ଟିକେ ଫାଙ୍କା ଅଛି।
କିଛି ନାହିଁ, ବାସ୍ ଏମିତି ଭାବୁଥିଲି ଆମେ ତ ତମ ଫା ପରିବାର ଆଉ ମୋ ପରିବାର ମିଶି ସମସ୍ତେ କୁଆଡେ ଟିକେ ବୁଲିବାକୁ
ହୁଁ ବହୁତ ବଢିଆ ହେଇଥାନ୍ତା। ତୁ ଏବେ କୋଉଠି ଅଛୁ? ଭୁବନେଶ୍ଵରରେ ପରା।
ହଁ ମୁଁ ତ ଭୁବନେଶ୍ଵରରେ ଅଛି ବାକି ତମେ ଯଦି ମାନେ କଥା ତୁ ଯଦି ଘରେ ବୁଝିଥାନ୍ତୁ ଠିକ ସେ ତାହେଲେ ଆମେ ମିଶିକିରି ବରମ୍ବପୂର ଏରିଆ ର ସବୁ କିଛି କୁଆଡେ କୁଆଡେ ବୁଲିବାକୁ ଯିବା ବୋଲି ଭାବୁଥିଲି ମାନେ ତତେ ବି ପାଖ ହବ୍ ତ ମୁଁ ଏଇଠୁ ଆମେ ଯାଇଥାନ୍ତୁ ସମସ୍ତେ ଆଉ।
ହୁଁ ବହୁତ ଭଲ ହବ ହଉ ସନ୍ଧ୍ୟା ବେଳେ ଯେ ରାତିରେ ଯେତେବେଳେ ବାପା ଆସିବେ ଘ ରକୁ ମୁଁ ତାଙ୍କ ସହ କଥା ହେବି ଆମେ ସମସ୍ତେ ଆଲୋଚନା କରି ତତେ ଜଣେଇବୁ ଆଉ। କୋଉ କୋଉ ଜାଗା କାଇଁ ଗଲେ କୋଉ କୋଉ ଜାଗା କାଇଁ ଗଲେ ଭଲ ହେଇଥାନ୍ତା କହିଲୁ?
ହଁ। କୋଉ କୋଉ ଜାଗା ମାନେ ମୁଁ ଭାବୁଛି ଆମର ଏଠି ଆମର ଏଠି କହୁଛି ତମର ସେ ପାଖାପାଖି ଖି ତାରା ତାରିଣୀ ମନ୍ଦିର ତାପରେ ମହୁରି କାଳୁଆ ଆଉ ସିଦ୍ଧ ଭୈରବୀ ଏସବୁ କେମତି ହବ ନା ଆଉ କଣ କଣ ତୁ ଜାଣିଛୁ କି କିଛି?
ହ ହଁ ବାଳକୁମାରୀ ଆହୁରି କେତେକ ପ୍ରାକୃତିକ ଜାଗା ମଧ୍ୟ ଅଛି ବହୁତ ଭଲ ହେଇଥାନ୍ତା। ସେ ଜାଗାକୁ ଗଲେ
ହଁ ସେଇଟା କ ମୁଁ ଦେଖୁଛି ଆଉ କଣ କଣ ଏ ପାଖାପାଖି ଅଛି ସବୁ ମାନେ ଦେଖୁଛି ସବୁ ଲେଖା ଲେଖି କରି ରଖୁଛି ତାହେଲେ ଆମେ ତାକୁ ଧିରିକି ଆମେ ଆମର ଗାଡି କାଢିକି ବାହାରିବା ସମସ୍ତେୁ କଣ କହୁଛୁ?
ଉଁ ଦଶ ପନ୍ଦର ଦିନ ଭିତରେ ଗଲେ ହେଇଥାନ୍ତା।
ହଁ ଏଇଟା ତ ବହୁତ ବଢିଆ କଥା ଯେତେ ଜଲ୍ଦି ଯିବା ସେତେ ତ ବଢିଆ କଥା ବାସ୍ ଆମେ ସେଇଟା କଲେ ରୋଷେଇ କରିକି ଖାଇବା ତ ନା ବାହାରେ କିଛି ହୋଟେଲ ରେ ଖାଇଦବା ଏମିତି କଣ କରିବା।
ମୁଁ ଭାବୁଛି ଆମେ ଜଳଖିଆ ଟା ନର୍ମାଲି ଆମେ ଘରୁ କରିକି ନେ ଯାଇଥିବା ତମେ ଘରେ ତମେ କିଛି କରିଦେଇଥିବ ଆମ ଘରେ କିଛି ଆମେ ଆଉ ଖରା ବେଳ ଖା ବା ସେଠି ଦେଖିବା ନହେଲେ ରୋଷେଇ କରିଦବା ଆହୁରି ଭଲ ହବ।
ହଁ ରୋଷେଇ କରିଦେଲେ ଆଉ ଟିକେ ମଜା ଲାଗିବ କାହିଁକି ନା ରୋଷେଇ କରିବା ଯେତିକି ସମୟ ବି ଆମେ ପରିବା କାଟାକଟି କରିବା ଯାହାବି କିଛି ଧୁଆ ଧୁଇ ଅଛି ରୋଷେଇ ଅଛି ସେ ସମୟରେ ଆମେ ସମସ୍ତେ ମିଳିମିଶି କଥାବାର୍ତ୍ତା ବି ହେଇପାରିବା ଆଉ ବାହାରୁ ଖାଇଲେ କଣ ଯେ କିଛି ନାହିଁ ବା ଯେମତି ସେ ବାହାରୁ ଯାଇ ଗୋଟେ ହୋଟେଲରେ ଯାଇ ନର୍ମାଲ ମାନେ ସାଧାରଣତଃ ଖାଇଦେବା କଥା ତାପରେ ଉଠିକି ବାସ ଆସଯିବା କଥା ଆହୁରି ମା ମାନୁଛି ଆମ ଟାଇମ ବଞ୍ଚିଯିବ କିନ୍ତୁ ଆମେ ଯଦି ଯଦି ନିଜେ ରୋଷେଇ କରିବା ତାହେଲେ ଆମକୁ ଆଉ ଟିକେ ଅଧିକ ସମୟ ମିଳିବ ସମସ୍ତଙ୍କ ସହ ମିଳାମିଶା ଶା କରିବା ପାଇଁ।
ହୁଁ ବହୁତ ଭଲ ହବ ସେମିତି। କଲେ ତାହେଲେ ଆମେ ରୋଷେଇ କରିଦବା ହିଁ ଠିକ ହେଇଯିବ।
ହଁ ସେମିତି ହିଁ କରିବା ଦେଖ ତୁ ଘରେ ବାପା ଆସନ୍ତୁ ତୁ କଥା ହେଇ କରିକି ମତେ ଜଣେଇବୁ।
ହୁଁ ହୁଁ ଆଉ ତୁ ମୋଉସାଙ୍କୁ ପଚାରୁଛୁ।
ହଁ ତାଙ୍କେ ରାଜି ହେଇଯିବେ ସେମିତି କିଛି ନାହିଁ ବାସ୍ ତାଙ୍କେ ଆସନ୍ତୁ ତଥାପି ଥରେ ଜଣେଇ ଦେବାଟା ହିଁ ଠିକ ହବ।
ହୁଁ ଆଉ ତୋ ଦେହ ଭଲ ଅଛି ତ।
ହଁ ମୋର ଦେହ ଭଲ ଅଛି। ତୋ ପଢାପଢି କେମିତି ଚାଲିଚି?
ହଁ ମୁଁ ତ ଏବେ ସରକାରୀ ପରୀକ୍ଷା ପାଇଁ ପଢୁଛି। ଆଉ ତୁ?
ମୁଁ ବି ସେଇ ସରକାରୀ ଚାକିରି ପାଇଁ ହିଁ ପ୍ରସ୍ତୁତି ଜାରି ରଖିଛି। ଦେଖାଯାଉ ଆଜି କାଲିକା ମାନେ ପ୍ରତିଯୋଗିତା କ୍ଷେତ୍ରରେ କିଛି ବି ପାଇବା ତ ସହଜ ନୁହେଁ ତଥାପି ମୁଁ ଚେଷ୍ଟା କରିବି। ମୋର ତୁ ବି ତୋର ଶତ ପ୍ରତିଶତ ଚେଷ୍ଟା କରୁଥା ଦେଖ ଯାଉ ଯାହା ହବାର ଥିବ ହେବ ଆଉ
ହୁଁ ବହୁତ ଭଲ ମୁ ମୁଁ ବି ଭଗବାନଙ୍କଠୁ ଏହା ଆଶା କରେ କି ମୋ ପରିଶ୍ରମ ଅନୁସାରେ ମତେ ସେ ଚାକିରି ମିଳିଯିବ। କୀଉଁ ଆଉ ତୋତେ ବି ମଧ୍ୟ
ହଁ ସେଇଟା ଏକ ଆଉ ବାପା ବାପା ମା ସବୁ କଣ ମାନେ ମା କଣ ରୋଷେଇ କଲେ? ନା ରୁଟି ତରକାରୀ କହିଲୁ ପରା ହଉ ଆଉ ତ ତମ ଘରେ ସବୁ କଣ କରୁଛନ୍ତି?
ବାପା ଦୋକାନରେ ଅଛନ୍ତି ଆଉ ମା ଦେହ ଭଲ ନାହିଁ ତ ସେ ଆଁ ଶୋ - ହଉଛି ଆଉ ମୁଁ ତୋ ସହ କଥା ହଉଛି ଆଉ
ଆଚ୍ଛା କଣ ହେଇଛି?
କଣ ଏ ଜର ହେଇଯାଇଛି ମା କୁ
ଆଚଛା ହୁଁ ହଉ ଜଲଦି ହଁ ସମସ୍ତେ ଠିକ ଠାକ ଅଛନ୍ତି ଆଉ ତାହେଲେ ତୁ କେବେ ଆସୁଛୁ ଭୁବନେଶ୍ଵର
ମୁଁ ଏ ଦି ତିନି ଦିନ ପରେ ନହେଲେ ଯିବି ହେରି ଆଉ କଣ ଅଛି ମୋର ତ ଏବେ ଘରେ ବି କିଛି କାମ ନାହିଁ ନାଇଁ ପରୀକ୍ଷା ଫଳ ତ ମିଳି ପାଇ ଯାଇଛି ଆଉ ସରକାରୀ ପରୀକ୍ଷା ପାଇଁ ପଢ଼ି - ଦଇ ତିନ ଦିନ ବୁଲି ଗଲେ ସେଠାରେ ତୋର ମୋର ସହ ଏବଂ ତମ ଘର ଲୋକଙ୍କ ସହ ବି ମୋର- ବାର୍ତାଳାପ ହେଇଯାଇଥାନ୍ତା ଯାହା ଦଵାରା ଆହୁରି ଭଲ ହେଇଥାନ୍ତା।
ହଁ ସେଇଟାକା ତୁ ଆସ ସମସ୍ତେ ତ ବହୁତ ଖୁସି ହେବେ। ତୁ ଆ ଆମେ ସମସ୍ତେ ମିଶି କଥାବାର୍ତ୍ତା କରିବା ଆମ ଭୁବନେଶ୍୍ୱର ବି ତୁ ବୁଲାବୁଲି କରିବୁ ତା ତାପରେ ତତେ ମୁଁ ବହୁତ ଜାଗା ବି ଦେଖିବାକୁ ନେବି ବୁଲିବା ତାପରେ ଆମେ ଆମ ମାନେ ଆଗକୁ ଆମର ଯୋଉ ଯୋଜନା ଚାଲିଛି ସେଇଟା ଆମେ ସ
ତୁ ଆଉ ଏଇ ଖରାଦିନେ କୁଆଡେ ବୁଲିବାକୁ ଯାଇନୁ?
ନା ଆଈ ଘରକୁ ଯାଇଥିଲି ଆଉ ଏ ବହୁତ ଦିନ ରହିନି ପଳେଇ ଆସିଛି ବହୁତ କମ ଦିନ ରହି ପଳେଇ ଆସିଛି ତୁ କୁଆଡେ ଯାଇନୁ କି?
କେତେ ପନ୍ଦର କୋଡିଏ ଦିନ ପୂର୍ବରୁ ହିଁ ମୁଁ ବାଲକୁମାରୀ ଭୈରବୀ ଏସବୁ ଯାଇଥିଲି ଭାବୁ- ଥିଲ ଆମ ଦୁଇ ପରିବାର ମିଶି ଯାଇଥିଲେ ଭଲ ହେଇଥାନ୍ତା ଏବଂ ତୁ ମତେ ଆଜି କଲ୍ କରି ତା ହିଁ କହି
ହଁ ସେଇଟା ହିଁ ଆମେ ସମସ୍ତେ ଆମେ ଦି ପରିବାର ମିଶିକି ଯିବା ବହୁତ ମଜାମସ୍ତି କରିବା ଆଉ ପୁରୁଣା ସ୍ମୃତିକୁୁ ପୁଣି ଥରେ ଆମେ ତା- ପୂଜା କରିବା ଆଗ ବି ପିଲାବେଳେ ସ୍କୁଲ ତ ମିଶିକି ଯାଉଥିଲେ ଏବେ- ସିନା କଲେଜ ଟା ଅଲଗା ହେଇଗଲା ବୋଲି ଯିଏ ଯା ରାସ୍ତା ଏକ ଘର ବି ଅଲଗା ହେଇଗଲା ତ ଯିଏ ଯାହାର ରାସ୍ତା ବି ଅଲଗା ହେଇସାରିଛି। ବହୁତ ଦିନ ହେଲା ମିଶିନି ନା ତ ଭଲ ହବ ସେଇଟା ପାଇଁ ମୁଁ ଭାବିଲି ତୁ ତ ମନେ ପକଉନୁ ମୁଁ ହିଁ ଭାବିଲି ଟିକେ କଲ୍ କରିନେବି ଆଉ।
ଆରେ ନା ନା ସେମିତି କିଛି ନାହିଁ ମୁଁ ବି ତତେ ମନ ପକଉଥିଲି ଏଇ ବ୍ୟସ୍ତବହୁଳ ଜୀବନ ରହି ରହି ଆଉ ମନ ପଡୁନି କାହାକୁ କେତେବେଳେ ସମୟ ହିଁ ଦେଇ ପାରୁନି ଏ-ଏବେ ମୁଁ ମୋ ଘର ଲୋକଙ୍କୁ ବି ସମୟ ଦେଇ ପାରୁନି ଆଉ ତତେ କେତେବେଳେ କଲ କରିବି ତୁ ନିଜେ ବୁ ଝି ହିଁ ପାରୁଥିବୁ ମୁଁ କଣ କହିବାକୁ ଚାହୁଁଛି।
ହଁ ମୁଁ ବୁଝୁଛି ବାକି ଏମିତି କିଛି ନାହିଁ ଯେ ଆମେ କେତେ ବି ବ୍ୟ ତ ରହିଗଲେ ଘର ଲୋକଙ୍କୁ ସମୟ ଦେବାନି ସେମତି କରନି ସେମାନଙ୍କ ସହ କଥାବାର୍ତ୍ତା ମଜା ମ ସବୁ କରୁଥା କାହିଁକି ନା ସେମାନେ ବି ମାନେ ଯେତେ ଖୁସି ରହିବେ ତତେ ସେତେ ଖୁସି ଲାଗିବ ତ ତାଙ୍କ ସହ ବି ସମୟ ବି
ଆରେ ଅଁ ହଁ ଆମେ ଏ ସବୁ କଥାରେ ସବୁ ଭୁଲିଗଲେ ରୋଷେଇ ତ କରିବା ହେଲେ ରୋଷେଇରେ କଣ କଣ କଲେ ଭଲ ହୋଇଥାନ୍ତା?
ରୋଷେଇରେ କଣ ଆମେ ତ ଉଭୟ ପରିବାର ନିରାମିଷି ତ ଆମେ ଭା ଭାତ ଡାଲି ଆଉ ପନିର ଖୁର୍ମା ତାପରେ ଛତୁ ଚିଲି କରିଦବା। ଚିପ୍ସ କରିଦେବା ଆଉ ସାଲାଡ଼ ପାମ୍ପଡ଼ କ୍ଷୀରି ବାସ୍ ଏତିକି ନା କଣ କହୁଛୁ।
ହୁଁ ବହୁତ ଭଲ ହବ ଏତିକି ହିଁ ବହୁତ ଅ ହେଇଯିବ କାଫି।
ଏତିକି ହିଁ ଠିକ ଅଛି ଏ ସବୁ ହିଁ ଚଳିଯିବ ଦେଖିବା ନହେଲେ ଭାବିବା ଆଉ କଣ କରିବା ବାସ ତୁ ଖାଲି। ଫାର୍ଷ୍ଟ କଥା ହେ ତାପରେ ଆମେ କିଛି ତାକୁ ଧରି କାମ କରିବା।
ହୁଁ ମତେ ତ ଲାଗୁଛି ରାଜି ହେବେ କିନ୍ତୁ ଏହା ବି ଗୋଟେ ଚିନ୍ତାନାୟକ ବିଷୟ। ଯେ ଏବେ ଯେଉଁ ଭଳି ଖରା ହଉଛି ନା। ତ ରାଜି ହେବାର ସ ଇଏ ଟା ଟିକେ କମ୍ ହିଁ।
ହଁ ବୁଝିପାରୁଚି ମାନେ ଯାହା ହେଲେବି ପାରେ। ଏତେ ସହଜରେ ରାଜି ହେବେ କି ନାହିଁ କିନ୍ତୁ ଚଳିବ ବେଳେ ବେଳେ ଟିକେ ମେଘୁଆ ପାଗ ବି ରୁହେ। ମାନୁଚି ମେଘୁଆ ପାଗ ଟାଇମ ରେ ଟିକେ ଭଲ ଲାଗ ତାପରେ ଯୋଉ ଗରମକୁ ସେଇ ଗରମ କିନ୍ତୁ। କିନ୍ତୁ ଦେଖିବା କଣ ହଉଛି ଆମେ ତ ଭାବିକି ରଖିଛେ ତଥାପି ଭାବ ଭାବୁଛି ସଫଳ ହେବ ବୋଲି ତ ଦେଖାଯାଉ।
ଭଲ ଦିନ ଦେଖି ଯିବା ଯୋଉ ଦିନ କି ପାଣିପାଗ ଟିକେ ଠିକ ରହିଥିବ ଏତେ ବି ଖରାପ ନ ଥିବ ତ ଆହୁରି ଭଲ ହବ।
ହଁ ତୁ କେବେ ବାଳକୁମାରୀ ଯାଇଛୁ କି ନାହିଁ।
ହଁ ମୁଁ କହିଲି ପରା। ଏ କୋଡିଏ ପ-ପନ୍ଦର ଦିନ ପୂର୍ବରୁ ଯାଇଥିଲି ବହୁତ ଭଲ ଜାଗା ସେଠାରେ ଗୋଟେ ଶି ବ ଏବଂ ପାର୍ବତୀଙ୍କର ମୂର୍ତ୍ତି ମଧ୍ୟ ଅଛି ବହୁତ ଦେବୀଙ୍କର ଜାଗା। ଏବଂ ସେଠାରେ ପାହାଚ ଚଢି ଚଢି ଗଲା ବେଳେ ବହୁତ। ମଜା ଲାଗିଥାଏ।
ହଁ ସେଇଟା ତ ବହୁତ ବହୁତ ବଢିଆ ମଜା ବା-ବାକି ଶିବ ପାର୍ବତୀଙ୍କ ମୂ ତି ନୁହଁ ବୋଧେ ଶିବ ଙ୍କର ଶିବ ଠାକୁରଙ୍କ ଓନ୍ଲି ଶିବଲିଙ୍ଗ ଅଛି ବୋଧେ।
ମନେ ପକେଇ ପାରୁନି ମୋର ସାଇଜ ରେ ମନେ ପଡୁନି।
ଆଚ୍ଛା ହଁ ହଉ ଚଳିବ ସେମିତି କିଛି ନାହିଁ ଆମେ ପୁଣି ଥରେ ଯାଇ ପୁଣି ଥରେ ଆମର ସବୁ କିଛି ସ୍ମୃତିକୁ ତାଜା କରିଦେବା ସେମ କିଛି ନାହିଁ ବାସ୍ ଦେଖାଯାଉ। ହଉ ଯିବା ନିଶ୍ଚିତ ତୁ ଟେ ମାନେ ଚିନ୍ତା କରନି ଆମେ ନିଶ୍ଚିତ ରୂପେ ଯିବା ଆମର ନ ଯାତ୍ରା ସ
ତମ ଘରେ ରାଜି ଅଛନ୍ତି ତ ନା ତୁ ବି କହିନୁ।
ହଁ ଆମ ଘରେ ରାଜି ହେଇଯିବେ ବୋଧେ ବାସ ତୁ ଶୁଣ ତ।
ହୁଁ।
ଉଁ କଣ ଯେ ଆମେ କଣ ମାନେ ବୋଲୋର କରିଦେବା ନା।
ହଁ ହଁ ବୋଲେୋର କରିଦେବା ନହେଲେ ଯୋଉ ଛୋଟ ଛୋଟ ବସ୍ ଅଛି ଅ ପାଖାପାଖି। ପନ୍ଦର କୋଡିଏ ଲୋକଙ୍କ ପାଇଁ ସେଇଭଳି ବସ୍ କରିଦବା।
ନା ନା ଏତେ ବଡ ବସ୍ କରିବା କଣ ଦରକାର ତମର ଚାରି ଜଣ ଆମର ଚାରି ଜଣ ବାସ୍ ସେମିତିରେ ଆଉ। ଆଉ ବଡ ବସ୍ କରିବା କି ଦରକାର ଯେ ସେଥିପାଇଁ ଥାଉ ଆମେ ମାନେ ଛୋଟ ବୋଲର୍ ହିଁ କରିଦେଲେ ଠିକ।
ହୁଁ ବହୁତ ଭଲ ହବ।
ହଉ ଦେଖାଯାଉ କଣ ହଉଛି ଆଉ ତୁ କଥା ହେଇ ମତେ ଜଣେଇବୁ ହେଲା।
ହଁ ହଉ।
ଆଉ କଣ କହ ଆଉ କଣ ଖବର।
ହୁଁ ବହୁତ ବେଶ ଭଲ ଖବର ଆଉ ତମର ସେଠେ ବର୍ଷା ହଉଛି ନା ନାଇଁ।
ହଁ ଆଜି ଟିକେ ବ ଆଜି କଣ ମାନେ ଏବେ। ତ ତିନି ଦିନ ହେଲା ବର୍ଷା ହେଇଥିଲା ଏବେ ମଝିରେ ଟିକେ ଖରା ହେଇଥିଲା ଆଜି ପୁଣି ବର୍ଷା ସକାଳେ ବହୁତ ଜୋର ଘ ଘଡ଼ି ବିଜୁଳି ସହ ବର୍ଷା ହେଇକିରି ସନ୍ଧ୍ୟା ବେଳକୁ ମାନେ ସନ୍ଧ୍ୟା କଣ ମାନେ ଖରା ବେଳ ସମୟ। ଟା ବହୁତ ଜୋର ଖରା ହେଇଥିଲା ମାନେ ସେ ଯୋଉ ବର୍ଷା ଆଉ ଖରା ମାନେ ଯୁକ୍ତ ବିଯୁକ୍ତ ହେଇ ସବୁ କିଛି କଟି ଯାଉଛି କହିଲେ ଚଳେ ନା ଗରମ ନା ଶୀତ କିଛି ବୋଲେ କିଛି ନାହିଁ ତମର ସେପଟେ କେମିତି ସବୁ ପାଗ?
ହୁଁ ଆମର ସନ୍ଧ୍ୟା ସମୟରେ ଏମିତି ଟିକେ ହେଇଥିଲା। ଆଉ ଏବେ ଛାଡି ଯାଇଛି ବର୍ଷା।
ଅ କାକର ଲାଗୁଛି ତ?
ହଁ ହଁ କାକର ଲାଗୁଛି।
ହଉ ଦେଖାଯାଉ ଭଲ ସେ ସବୁ ରହୁଥ ଠିକ ସେ ପାଣି ପିଆ ପିଇ କରୁଥ ଆଜିକାଲିକା ଯୋଉ ପ୍ରକାର ରୋଗ
ହୁଁ ସତ କଥା ତମ ଘରେ ବି ତମେ ସେମିତି ପାଣି ପିଆ ପିଇ କରୁଥାଅ।
ହଁ ହଁ ସେଇଟା ତ କରିବାକୁ ପଡିବ। ହଉ ଆଉ କଣ କହିବୁ କହ?
ନାଇଁ ତୋ ଦେହ ଭଲ ଅଛି ତ?
ହଁ ମୁଁ ଠିକ୍ ଠାକ୍ ଅଛି। ବାସ୍ ତୋତେ ମନେ ପକେଇ ପକେଇ ଟିକେ ଝଡିଗଲିଣି ତୁ ତ ମନେ ପକଉନୁ।
ଆରେ ନା ନା ସେମିତି କିଛି ନାହିଁ।
ହୁଁ ନା ନା ସେମିତି କିଛି ନୁହଁ କଣ ସେମିତି ହିଁ।
ହା ହା ତୁ ବିନା
ହଉ ହଉ ଛାଡ୍ ଶୁଣ ମତେ ବାପା ଡାକିଲେଣି ମୁଁ ଟିକେ ଯାଉଛି ମୁଁ ପରେ କଥା ହେବି ହେଲା।
ହଁ ହଉ ହଉ ହଉ ରଖିଲି।
ଛି ହଁ।
ହୁଁ।